ହାଲୋ।
ହଁ ବନ୍ଧୁ କୁହନ୍ତୁ କଣ କରୁଛନ୍ତି?
ଭଏସ ଏତେଦିନ ପରେ ଆଜି ଟିକେ ଗାଧେଇ କରିଆସିଲି ଏବେ ଏବେ ହଠାତ ଗାଧେଇକରି ଆସିଲି ଏବଂ ଏବଂ କଣ ଆଉ ଖାଇନି ପିଇନି କିଛି ନାହିଁ ବସିକି ଟିକେ ଗେମ୍ ଖେଳୁଛି। ଆପଣ କଣ କରୁଛନ୍ତି?
ମୁଁ ତ ଏବେ ବର୍ତ୍ତମାନ ଶୋଇଥିଲି ଆପଣ ଏତେ ଡେରିରେ ଗାଧୋଇସାରିଲା ପରେ ବି ଏବେ ବସିିକି ଖେଳୁଛନ୍ତି ଆପଣ ଖାଇବା ପିଇବା ନକରି।
ହଁ ଆପଣ ଜାଣିଛନ୍ତି ମୁଁ ଏବେ ଅଳସୁହା ହେଲାଣି ତ ସେଇଆ ହିଁ କରିଛ ଆଉ କଣ କରିବି ଆଉ?
ମୁଁ ଆପଣଙ୍କ କଥା କହିବାକୁ ଚାହୁଁଛି ଅଳସୁଆ ଦୁଃଖ ପାଏ ଛାଡ଼ନ୍ତୁ ଆପଣଙ୍କ କାଳେ ନିଜ ଦେହକୁ ନେଇଯିବେ ଆପଣ ଯାଆନ୍ତୁ ଖାଇବେ?
ନା ମ ଏବେ କଣ ଖାଇବି ଆପଣଙ୍କ ସହ କଥା ହେଇ ସାରିଲା ପରେ ଯିବି ଖାଇବା ପାଇଁ ଆଉ
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ତ ଏବେ ମନୋଦୁଃଖ ପ୍ରକାଶ କରୁଛି କାରଣ କିଛି ଅସୁବିଧା ପାଇଁ ମୋର ଗୋଟିଏ କଟିଗଲା। ଆଉ ସିଏ ତ ଆଉ ଆସିବନି ତ ଆପଣ ମୋ ସାଙ୍ଗରେ ଆଉ ଦୁଇ ତିନି ଥର ହେବେ କଥା କଣ କହୁଛନ୍ତି?
ହଁ ସେ ଦୁଇ ତିନି ଥର ହଁ ହିଁ ମୁଁ ଯାହା ଅଧିକ ଥର ଆଉ କଥା ହେଇପାରିବି। ୟା ପରେ ମୁଁ ଆଉ କଲ ଆଉ ଉଠେଇବିନି ଭାବୁଛି। କାରଣ ୟା ପରେ ମୁଁ ଯାଇକି ଅଲଗା କେତେ ଜଣଙ୍କୁ କଲ୍ କରିକି ମାନେ ମୋର ଆଉ ଦଶଟା ରହିଲା ନା। ତ ସେଇଟା ସାରି ସାରିଲା ପରେ ଯାଇକି ଆପଣଙ୍କ କଲ ମୁଁ ଉଠେଇବାର ସମର୍ଥ ହେବି ନହେଲେ ମୋର ଯଦି ଶହେ ଅଶୀ ମିନିଟ୍ ଯଦି ସରିଯିବ ଗଲା।
ହ ହଁ ସେଇଟା ବି ଠିକ କଥା ସେଇଟା ବି ଠିକ କଥା। ଆଉ ମୋର କିନ୍ତୁ ଆପଣ ଆଉ ଦୁଇ ତିନିଟା କରିଦିଅନ୍ତୁ ଯାହା ଫଳରେ ମୋର କୋଡ଼ିଏଟି ହେଇଯିବ ଆପଣ ପରେ କରିବେ ମୋର କଣ ଅଛି?
ସେଇ ପରା ମୋର ସେ ମାମାଙ୍କ ଜାଣିଛନ୍ତି ଆପଣ ସେ ଯୋଉ ତାଙ୍କ ଇଏରୁୁ ମାନେ କଣ କହିଲେ ମାନେ ଶହେ ଅଶୀ ମିନିଟ ଯେହେତୁ ହେଇଗଲା। ସେଥିପାଇଁ ମୁଁ ଆଉ କଲ କରିିବି ପାରୁନି କି ଉଠେଇ ମଧ୍ୟ ପାରୁନି।
ହଁ ହଁ ଆପଣ ଆଗୁଆ ସାରିଦେଲେ ଆଉ ଆପଣଙ୍କୁ ବା ମୁଁ ଆଉ କଣ କହିବି ଆପଣ ତ ସାହାଯ୍ୟ କଲେନି ଆଉ ଛାଡ଼ନ୍ତୁ ଘର ଲୋକ ଖାଇଲେନି ନା ନାଇଁ?
ହଁ ଭଲ ସବୁ ବେଶ ଭଲ ଭାବରେ ଖାଇକିରି ସବୁ ପରିବାର ଲୋକ ତାଙ୍କୁ ଖେଳୁଛନ୍ତି ମୁଁ ମଧ୍ୟ ଏଠି ଖେଳୁଛି।
ସେମାନେ କଣ ଖେଳୁଛନ୍ତି ବର୍ଷା ପାଗ ଅଛି?
ବର୍ଷା ପାଗରେ ଆଜି ସବୁ ତାଙ୍କର ମିଶି ଯାଇଛନ୍ତି ତେଣୁ ସେମାନେ ବସି ତାସ ଖେଳୁଛନ୍ତି ଏଠି।
ଆପଣ ମଧ୍ୟ ଯାଆନ୍ତୁ ଖେଳିବେ ଯୋଗଦାନ କରିବେ ସେମାନଙ୍କ ସହିତ ଆପଣ ଏଇ ବେକାର ଖେଳଗରା କାଇଁ ଖେଳୁଛନ୍ତି?
ନା ନା ଇଏ କିପରି କଥା ମୁଁ ତାସ କିପରି ଖେଳିପାରିବି, ମତେ ତାସ ଖେଳ ହିଁ ଆସିନି ଜମା।
ହଁ ତା ବି ସ ସ ସତ କଥା ଆପଣ ବହୁତ ଛୋଟ ଅଛନ୍ତି ତ ବୁଝିପାରିବେନି ଖେଳ ବିଷୟରେ।
ହଁ ଠିକ କଥା ସେଥିପାଇଁଁ ତ ମୁଁ ଖେଳୁନାହିଁ ଆଉ।
ହଁ ହଁ ତା ବି ଠିକ କଥା ହଉ ଆପଣ ଯୋଉ ଖେଳ ଖେଳୁଛନ୍ତି ମତେ ଡାକନ୍ତୁ କୋଉ ଦିନ ଆପଣ ମୋର ଖେଳିଆ ଆପଣ ହୁଏତ ଜିତିଯାଇ ପାରନ୍ତି?
କେଜାଣି ତା ତ ମୁଁ କେବେ ଜାଣିନି ମତେ ତ କାଇଁ ଲାଗୁନି ମାନେ ମୁଁ ଜିତିିବି ଭଲି କିନ୍ତୁ ଦେଖାଯାଉ ଆପଣ ତ କଣ କହୁଥିଲେ ଆପଣ ଖେଳରେ ବହୁତ ଧ୍ୟାନ ଦଉନାହାନ୍ତି ତେଣୁ। ମୁଁ ସେଥିପାଇଁ ଆପଣଙ୍କୁ ଡାକିଲିନି।
ହଁ ହଁ ଆପଣଙ୍କୁ ତ ଯହାରି ଜିତିଯିବେ ଆପଣ ତ ଖାଲି ହାରିବା ଜାଣିଛନ୍ତି ଜିତିବେ କେମିତି?
ହଁ କିନ୍ତୁ ଏଇଟା ମତେ ମାନେ କଣ କହିଲେ ଅପମାନ ହେଇପାରେ ତେଣୁ ଆପଣ ଟିକେ ଦେଖିକରି ଟିକେ ମାନେ ଦେଖନ୍ତୁ ଏଇଟା ଆମେ ରେଗୁଲାର କଥା ହଉ ନାହିଁ ଆମେ?
ଠିକ ଅଛି ଠିକ୍ ଅଛି ଆଉ କଣ କୁଆଡେ ବୁଲିବାକୁ ଯିବେନି ଆଜି?
ଆଁ ଆଜି କୁଆଡେ ଯିବାର ଜମାରୁ ଇଚ୍ଛା ନାହିଁ ମନ ଟି ଜମା ଭଲ ଲାଗୁନାହିଁ। ତେଣୁ ଘରେ ହିଁ ବସିବି। ଆଉ କୁଆଡେ ଏବେ ଯିବି ନାହିଁ ବୋଲି ଭାବୁଛି ସବୁଦିନ କହୁଛି ଘରେ ଦେଖିଲାକୁ ପୁଣି। ପିଲାମାନେ ସବୁ ସାଙ୍ଗମାନେ ସବୁ ଡାକି ନେଇ ପଳଉଛନ୍ତି ତେଣୁ ମୁଁ ଭାବୁଛି କି ନା ଆଉ କେବେ ବି ଯିବି ନାହିଁ ଆଉ।
ହଁ ମୁଁ ଡାକିଲି ତ ଆପଣ ଆସୁନାହାଁନ୍ତି କି କାହିଁକି?
ଆପଣ ତ ଗାଁ କୁ କଇନେ ଆପଣ ଡାକିଲେ କେତେବେଳେ ମୋତେ?
ଆସନ୍ତାକାଲି ଡାକୁଥିଲି ମୁଁ ଗାଁକୁ ଆସିବା ପୂର୍ବରୁ। ଚାଲ ଟିକେ ବୁଲି ଆସିବା ପୋଖରୀ କୂଳ ଆଡ଼ୁ ଆପଣ ଆସିଲେନି?
ପୋଖରୀ କୂଳରୁ ଆପଣଙ୍କ ସହ ପରା ମୁଁ ଯାଇଥିଲି ଖାଇକରି ଆସିଥିଲି ସେଦିନ।
ସେ ତ ବହୁତ ଦିନ ହୋଇଗଲା ସେଦିନ ତ ଆମେ ଖାଇଥିଲେ ଏକ ଲସି ମଧ୍ୟ ପିଇଥିଲେ।
ହଁ ସେ ଲସିଟି ଭାରି ସୁ୍ୱାଦ ଲାଗିଲା ନାହିଁ ମତେ ସେଦିନ।
ହଁ ହଁ। ହଁ ସିଏ ମତେ ବି ବାର ଥଣ୍ଡା ଲାଗିଲା ସେ ବେଶୀ ହୁଏତ ବରଫ ମାତ୍ରା ବଢେଇ ଦେଇଛି ସେଥିରେ।
ଆଉ କଣ କରିବା ଆପଣ କଣ କୋଉଠି ଅଛନ୍ତି ନା କଣ?
ହଁ ହଁ ମୁଁ ମୁଁ ଏକ ଘର ଭିତରେ ବନ୍ଦ ହୋଇ ପଡିଛି ଯେହେତୁ ଆଖପାଖରେ ତ କେହି ନାହାଁନ୍ତି ସେଥିପାଇଁ।
ହା ହା ହା। ଆପଣଙ୍କ ଘର ପାଖରେ ବନ୍ଦ କରି ପକେଇ ଦେଇଛନ୍ତି। କାଇଁ କଣ ଆପଣ ଦୋଷ କରିିଥିଲେ ନା କଣ?
ହଁ ହଁ ମୁଁ ନିଶ୍ଚିନ୍ତ ଏକ ଦୋଷ କରିଥିଲି, ସେଇଥିପାଇଁ ବନ୍ଦ କରିଛନ୍ତି ଆଉ ମୁଁ ଛାଡ ଆଉ କଣ କ କଇବି।
କାଇଁ ଆପଣ ଏମିତି କଣ କରିଥିଲେ କି?
ମୁଁ କଇଆ ଯେହେତୁ ମତେ କୁହାଯାଇଥିଲା ବର୍ଷା ହେବା ପୂର୍ବରୁ ପୋଷାକ ପ ତ୍ର ଆଣି ରଖିଦେବାକୁ ମୁଁ ରଖିନଥିଲି ତ ସେଥିପାଇଁ।
ଆପଣ ତ ଖାଲି ଯନ୍ତ୍ର ଚଲେଇବାରେ ବ୍ୟବହାର ରହିଗଲେ ଆପଣ କୁଆଡେ ସେ ସବୁ ଧ୍ୟାନ ଦେବେ।
ଆପଣ ଏମିତି କଥାବାର୍ତ୍ତା କରନ୍ତୁ ନି ଟିକେ ଦେଖି ଯାଇ କରନ୍ତୁ ଆପଣ ମତେ ବା ନିଜେ କହିଲେ।
ଓହୋ ଆଚ୍ଛା ଆଚ୍ଛା ମୁଁ ମଧ୍ୟ ଟିକେ ମୋ କ୍ୟାରେକ୍ଟରକୁ ପଳେଇଥିଲି ତ ସେଥିପାଇଁ।
ହଁ ହଁ ଆପଣ ଆଉ କଣ କହିବେ ନିଜେ ଭୁଲି ଯାଉଛନ୍ତି ଆଉ ଛାଡ଼ନ୍ତୁ।
ଆଉ ଆପଣଙ୍କ ଆଜି କଣ ଖାଇଛନ୍ତି ଆଜି ଗାଁ ରେ?
ମୁଁ ଆଜି ଖାଇଥିଲି ଭାତ, ଡାଲି ଆଉ ଏକ କୁରୁକୁରି କିଣିକି ଖାଇଥିଲି।
ଯାହା ହଉ ଆପଣ କୁରୁକୁରି ତ ଅଛି। ମୋର କରୁକୁରି ମଧ୍ୟ ନାହିଁ।
ଆପଣ ତ ଭଲ ଭଲ ଖାଦ୍ୟ ମଟନ୍ ଆଜି ହୋଇଛି ଆପଣ ଖାଇଛନ୍ତି। କାଇଁ କୋଉ ମିଛ କହୁଛନ୍ତି କହିଲେ।
ଅ, ମଟନ୍ ହେଲେ କଣ ହବ, ମୁଁ ତ ଆମିଷ ଲ- ନୁହେଁ ନା ତେଣୁ ମୁଁ କିପରି ମଟନ୍ ଖାଇବି।
ହଁ ଆପଣଙ୍କ ପାଇଁ ପନିର୍ ହୁଏତ ହୋଇଥିବ।
ପନିର୍ କାଲି ରାତିରୁ ହୋଇଯାଇଥିଲା। ସେ ତେଣୁ ଏବେ ଆଉ ଆଜି ଆଉ ହେଲା ନାହିଁ।
ଓହୋ, ତା ବି ଠିକ କଥା ହଉ ଆସନ୍ତା କାଲି ଖାଇବେ ଆଉ କଣ କରିପାରିବେ ଆଉ।
କଣ କହିଲେ?
ମୁଁ କହିଲି ଆସନ୍ତା କାଲି ଖାଇବେ ଆ, ସେଥିରେ ଆଉ କଣ କରିପାରିବା ଆମେ କୁହନ୍ତୁ।
କାଲି କେମିତି ଖାଇବି, ଆଜି ଯାହା ଖାଇବା ପିଇବା ସବୁ ସରିଗଲା। ଆଉ ଖାଇବା ପାଇଁ ମୋ ପାଖରେ ଅର୍ଥ ମଧ୍ୟ ନାହିଁ ଆଉ।
ହା, ହା, ହା ଆପଣ ହୁଏତ ବହୁତ ମଜାଳିଆ ଲୋକ ନିଶ୍ଚିନ୍ତ। କାଲି ଖାଇବା ପାଇଁ ଅର୍ ଥ କାଇଁ ନାଇଁ ଆପଣ ତ ଘର ଲୋକ କିଣିକି ଆଣିବେ। ଆପଣ କଣ କିଣିକି ଆଣୁଛନ୍ତି କି?
ତାହା ତ ବେସ୍ ସତ କଥା, କିନ୍ତୁ ନିଜେ ଯାହର ଇଚ୍ଛା ଘର ଲୋକଙ୍କୁ କଣ ହି ମାଗିବି।
ହଁ, ହଁ ତା ବି ଠିକ କଥା, ମୋର ବି ଏକ ଗାଡି କିଣିବାକୁ ଇଚ୍ଛା। କିନ୍ତୁ ଘର ଲୋକ କ ଦଉନାହାନ୍ତି।
ନା ଦବା କଥା ମଧ୍ୟ ବି ନୁହଁ। କାରଣ ଆପଣ ସେଟା ଦେଲେ ଆପଣ ପାଠ ପଢାରେ ମାନେ ମନ ଲଗେଇବେନି। ତେଣୁ ନ ଦେଇେଇକି ହିଁ ସେମାନେ ଠିକ କରୁଛନ୍ତି ମୁଁ ତ କହିବି।
ଛାଡ଼ନ୍ତୁ, ଛାଡ଼ନ୍ତୁ ଆପଣ ଯେ ଯେଉଁ ଇଲେକ୍ଟ୍ରିକ ସ୍କୁଟି କିଣିବେ କଉଥିଲେ ତାହା ତ ଆପଣଙ୍କ ଘର ଲୋକ ଦେବେନି ତାହେଲେ?
ନା, ନା ମୋର ଦେବେ ନା ମୁଁ ପାଠ ପଢୁଚି।
ମୁଁ ବି ମଧ୍ୟ ପଢ଼ୁଛି।
ନା ଆଉ ଏଇଟା ଆପଣ ମିଛ କହୁଛନ୍ତି।
ନାଇଁ, ନାଇଁ ମୁଁ ଠିକ କଥା କହୁଚି। ମୁଁ ପଢୁଛି, କିନ୍ତୁ ଏଇ ବର୍ଷ ମୋର ଟିକେ ଦେହ ଖରାପ ଥିବାରୁ ମୁଁ ଏଇ ବର୍ଷଟି ପଢ଼ିବିନି ବୋଲି ଭାବିନେଇ ସାରିଛି।
ଆପଣଙ୍କ ଦେହ ଯେତେଳେ ଠିକ୍ ଥିଲା ଆପଣ ସେତେବେଳେ ମଧ୍ୟ ପଢୁନଥିଲେ।
ନାଇଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ସତ କଥା କହୁଛନ୍ତି ଯେ। କିନ୍ତୁ ତ ଥାପି ମୁଁ ଟିକିଏ ଟିକିଏ ମନ୍ ମଝିରେ ମଝିରେ ପଢ଼ୁଥିଲି।
ସେ ପଢାରୁ କିଛି ଲାଭ ମିଳେ ନାହିଁ। ଆପଣ ଉ, ଜାଣିଛନ୍ତି ବହୁତ ଭଲ ଭାବରେ। ଅଳ୍ପ ଜ୍ଞାନ ଭୟଙ୍କରି।
ଆପଣ ମୋତେ ଆଉ ଜ୍ଞାନ ଦିଅନ୍ତୁନି ଆଜ୍ଞା। ଆଉ ମୁଁ ଗୋଟେ କଥା ଶୁଣିବାକୁ ପାଇଲି ଆଜି ମାଗଣା ଦହିବରା ମିଳୁଥିଲା ଆପଣ ଗଲେ ଖାଇବାକୁ?
ନା, ନା ମୁଁ ଗଲେନି ମୁଁ ନିଜେ ସେ ମାଗଣା ଦହିବରା ଖାଇବାକୁ ଜମା ଚାହେଁନି। ମୋତେ ସେ ମାଗଣା ଖାଇବା ପସନ୍ଦ ନୁହଁ। ପ୍ରଥମ କଥା ଏବଂ ଦ୍ଵୁତୀୟତଃ ବର୍ଷା ମଧ୍ୟ ହଉଥିଲା। ମୋର ଜଣେ ବନ୍ଧୁ କହୁଥିଲେ କି ଖାଇବାକୁ ଯିବା ପାଇଁ। ହେଲେ ମୋର ଜମାରୁ ଇଚ୍ଛା ନଥିଲା ସେ ମାଗଣା ଜିନିଷ ଖାଇବା ପାଇଁ।
ଓହୋ, ତା ବି ମୁଁ ବୁଝୁଛି, ତାହେଲେ ସେ ଲୋକଟି ମୋତେ ଡାକୁଥିଲେ ଫୋନ୍ କରିକି ଯେ ମାନେ ମୋତେ ସିଏ ଅଲଗା ପର୍ସନାଲ୍ ଭାବରେ ମୋତେ କଣ ଡାକୁଥିଲେ ଖାଇବାକୁ। ଆପଣ କହିଥିଲେ ଆପଣଙ୍କୁ ଡାକିଥାନ୍ତି।
ଓହୋ! ଆପଣଙ୍କର ତାଙ୍କର ବୋଧେ କିଛି ପୁରୁଣା ସମ୍ପର୍କ ଅଛି ବୋଧେ?
ହଁ, ହଁ ସେମିତି କିଛି ନାହିଁ ଯେ ପୁରୁଣା ସମ୍ପର୍କ। ହଁ ସେ ଛାଡ଼ନ୍ତୁ ମୁଁ କହିବି କେବେ ଆଉ।
କାଇଁ ଆଜି କହୁନାହାନ୍ତି କଣ ସମ୍ପର୍କ ଯଦି ନଥାଇବ ତେବେ ସେ ଆପଣଙ୍କୁ କେମିତି ବ୍ୟତିଗତ ଭାବରେ କିପରି ଡାକିପାରିବେ?
ଆରେ ବ୍ୟକ୍ତିଗତ ଭାବେ ଡାକିଲେ ସିଏ କାରଣ ଏକ ସମ୍ପର୍କ ଅଛି। ସିଏ ମୋର ଭାଇ ଭଳି ହେବେ। ସେ ଥିପାଇଁ।
ଓହୋ! ମୋତେ କାଇଁ ଲାଗୁଛି କି ଆପଣ ମୋତେ କିଛି ଲୁଚାଉଛନ୍ତି ବୋଲି?
ନାଇଁ ସିଏ ଛାଡ଼ନ୍ତୁ, ଆପଣ ବୋଧେ ଲେ -କାର୍ ଷ୍ଟାର୍ଟ କଲେ। କାରଣ ମୋତେ କାର୍ ଟିର ଶବ୍ଦ ଶୁଣାଗଲା।
ହଁ ହଁ କାର୍ ଟିକେ ସର୍ଭିସ୍ ସେଣ୍ଟର କୁ ଯିବା ପାଇଁ ଥିଲା ତ ସେଥିପାଇଁ ଟିକେ ଷ୍ଟାର୍ଟ କରି ନେଉଛି ଏଠାରୁ ଆଉ।
ଆପଣ କେବେ କହୁଛନ୍ତି ବର୍ଷା ହେଉଛି ଆପଣ ଲୁଚି ଲୁଚି ଦହିବରା ଖାଇକି ଆସିଗଲେ ସେଇଟା କହୁନାହାନ୍ତି ମୋତେ।
ନା ନା ସେ ସବୁ ବିଶ୍ଵାସ ଘାତକତା ମୁଁ କରେ ନାହିଁ ଆପଣ ବହୁତ ଭଲ ଭାବରେ ଜାଣିଛନ୍ତି।
ନାଇଁ ନାଇଁ ମୁଁ କାହିଁ ଜାଣିିନାହିଁ ତ!
ଏ ଆପଣଙ୍କର ଏଇ କାରଣ ପାଇଁ ଆପଣଙ୍କ ଘରେ ଗାଡି ଦଉନାହାନ୍ତି ଏଇଟା ଜାଣିଛନ୍ତି?
ନ ଦେଲେ ବି ମୁଁ ତଥାପି ନେଇ ଆସୁଛି ମୋ ସାଙ୍ଗ ମାନଙ୍କର ଗାଡି।
ସେଥିରୁ ସେଥିରୁ କିଛି ସେଥିରୁ କିଛି ଲାଭ ମିଳେନାହିଁ ନିଜେ ଯେଉ ପର୍ଯ୍ୟନ୍ତ ଗାଡି ନିଜ ଅର୍ଥରେ ଚଢିବା ସେ ପର୍ଯ୍ୟନ୍ତ କିଛି ମଧ୍ୟ ଲାଭ ମିଳେ ନାହିଁ।
ଆପଣ କାହିଁକି ଆଉ ସେ କଥା କହୁଛନ୍ତି ଆପଣ ତ ନିଜ କାର ର ହର୍ଣ ଟିକେ କୁ ବାରମ୍ବାର ବଜାଉଛନ୍ତି ମତେ କହୁଛନ୍ତି
କାରଣ ମୁଁ ଆପଣଙ୍କୁ ଦେଖିବାକୁ ଚାହୁଁଛି ଦେଖନ୍ତୁ ମୁଁ ଗାଡିରେ ବସିଛି ବୋଲି।
ହଉ ହଉ ଠିକ ଅଛି ଠିକ୍ ଅଛି ମୁଁ ଯେତେବେଳେ ଭୁବନେଶ୍ୱର ଯିବି ଆପ ଆପଣଙ୍କଠୁ ନେଇଯିବି ନା କଣ?
ନା ନା ମୁଁ ସେ ଗାଡିକୁ ବିକିଦେବି ସେମିତି କଥାରେ।
ବିକିଦେବେ ହଁ ମତେ ବିକି ଦିଅନ୍ତୁ ମୁଁ ନେଇଯିବି ଏଇ ଗୋଟେ କଥା।
ଠିକ ଅଛି ଯଦି ଆପଣଙ୍କୁ ନବାର ଇଚ୍ଛା କିଛି କଥା ନାହିଁ ମୁଁ ତ ନିଜେ କେତେ ଟଙ୍କା ଦେଇ ଯେତିକି ଟଙ୍କା ଦେଇି କିଣିଥିଲି ତା ଠାରୁ ଆଉ ଦି ତିନି ଲକ୍ଷ ଅଧିକ ଦେଇ ଆପଣଙ୍କୁ ବିକିଦେବି ଆଉ।
ନିଶ୍ଚିନ୍ତ ନିଶ୍ଚିନ୍ତ ହଉ ମୁଁ ଆପଣଙ୍କୁ ପରେେ ଏଇ ବାବଦରେ କଥା ହଉଛି ମୁଁ ବର୍ତ୍ତମାନ ରହୁଛି ଆପ ଆପଣ ଯାଆନ୍ତୁ ଖାଇ ପିଇକି ଶୋଇବେ ଆଉ କଣ କହୁଛନ୍ତି?
ଆପଣ ପଳେଇବେ ହଁ ହଉ ଯାଆନ୍ତୁ ଯଦି ଯିବେ ଯଦି କଣ କରିବା ଆଉ ମୁଁ ଆଉ କଣ କଣ
ଠିକ ଠିକ ଅଛି।